ହଁ
କଅଁ କରୁଛ?
ରୋଷେଇ।
ରୋଷେଇ ମୁଁ ଖାଉଚି। କଣ ଆଜି ରୋଷେଇ ହଉଛି।
ଏଇ ମାଛ। କଲରା ଆଳୁ ଚିପ୍ସି ଆଉ ଶାଗ ଭଜା।
ମାଛ ସାଙ୍ଗରେ କଲରା?
ହୁଁ।
ଆଇଁଷ କେହି ଖାଉନାହାନ୍ତି କି।
ଖାଉଛନ୍ତି ଯେ ଏଇ ଯୋଉ କଲରା ଗୁରା ପାଚି ଯାଉଛି କଣ ହେବ ସେଇଥିଲାଗି ଚିପ୍ସ୍ କରିଦେଲି ଆଉ।
ହଁ ତମେ ଖାଇଲଣି।
ହଁ ତମେ ଖାଇସାରିଲଣି।
ନାଇଁ ଖାଇ ବସିଛି।
ଖାଇ ବସିଛ।
ବର୍ଷା ହଉଛି।
ନାଇଁ ବର୍ଷା ହେଇନି ଯେ ବର୍ଷା ପାଗ କରିକି ଅଛି କି ଅନ୍ଧାର କରିକି ଅଛି।
ଆମ ଆଡୁ ବି ସକାଳୁ ବର୍ଷା ହଉଥିଲା ସେଠୁ ଛାଡିକି ଏବେ ପୁରା ଶୁଖିଲା ହେଇଯାଇଛି ପାଗ। ବର୍ଷା ଟା ହେଲେ ଭଲ ନା ଆଉ ଏମି ସବୁ ଲଗେଇଛନ୍ତି। ପରିବା ପତ୍ର ସବୁ ଏନୁ ହବ। ବର୍ଷା ପାଣି ପଡିଲେ।
ତମର ଆଜି କଣ ରୋଷେଇ ହେଇଛି।
ଆମର ଆଜି ଚିଙ୍ଗୁଡି ଜହ୍ନି ଭଜା ଡାଲି। ଆଉ ପୋଇ ତରକାରୀ ପୋଇ ଚିଙ୍ଗୁଡି।
ଏତେ କଣ କରିଛ।
ଶୁଭୁନି।
ମୁଁ କହିଲି ଘରେ ସମସ୍ତେ କଣ କରୁଛନ୍ତି?
ଘରେ ରୋଷେଇ ଚାଲିଛି ତ ଆଉ ମୁଁ ନେଇକି ଆସିଲି ଖାଇବାକୁ। ଆଉ ସବୁ ଆଉ ତମର।
ଆମର ମୁଁ ଭାତ ବସେଇଛି ଆଉ ଯୋଉଟେ ମାଛ ମଞ୍ଜି ଆଣିଥିଲେ ସେଗୁଡା କୁ।
ବିହନ।
ହଁ।
ବିହନ ମାଛ ଏତେ ଟେଷ୍ଟ ନୁହଁ।
ସିଏ ତ ଆଣିଛନ୍ତି ହେଇରା ଏବେ ବର୍ଷା ସିଜିନି। ସେଇ ଯେତେ ମାଛ ଆଣିଲେନି ସେଥିରୁ ବାହାରିବନି।
ହଁ ଆଉ ପରିବା ପତ୍ର ସେଆଡ କ କଣ କେମତି ଶସ୍ତା।
ହଁ ଶସ୍ତା କଣ ସବୁ ତ ସେମ ହେଇଆଡେ ଯେମତି ଏପେ କେମତି ଆଉ।
ସେମରେଟ୍।
ହଁ
ଆମ ଆଡେ ସେପଟ ସେଇଠି ବରିିବା ପୁରା ଶସ୍ତା।
ହଁ ସେପଟେ ଏରିଆ ଶସ୍ତା।
ସେପଟ ଟିକେ ଶସ୍ତା ଏପଟ ଯାହା ହେଲେ ଦୁ ଟଙ୍କା କୋଡିଏ ଟଙ୍କା ଅଧିକା।
ହୁଁ
ତାପରେ ଆମର ସେଠି ସବୁ ହାଟରେ ଏ ଯୋଉ ସବୁ ବାରି ମାନଙ୍କରେ କରୁଛନ୍ତି ନା। ବେପାରୀ ମାନଙ୍କୁ ବି ବିକ୍ରି କରାହଉଛି ପରିବା ପତ୍ର।
ତମର ପନିପରୀବା ଲଗାଅ।
ହୁଁ
ତମର ସେଠି ବାରି ଅଛି ପନିପରିବା ଲଗାଅ।
ହୁଁ ବାରି ଅଛି। ଜହ୍ନି କାକୁଡି ଆଉ ଭେଣ୍ଡି। ଆଉ ବାରୁଗୁଡ଼ି ସବୁ ଲାଗିଛି। ଶାଗ।
ମାନେ ଆମ ଦାଦାଙ୍କ ଘର ତାଙ୍କଠି ଯୋଉ ବାରିଟା ଅଛି ସେଇଠି ସବୁ ଲାଗିଚି ଆଉ। ଆଗୁରୁ ଆଳୁ ବି ଲଗା ହୁଏ ଯେ ଆଳୁ ବି ଆଉ ହୋଉନି। ଆଉ
ଅଛି?
ଏଠିକି ଏଠିକି ହୋଉଚି ପଣା ସଂକ୍ରାନ୍ତି ଯାତ୍ରା। ପଣା ସଂକ୍ରାନ୍ତି ଯାତ୍ରା ପଣା ସଂକ୍ରାନ୍ତି ଏଇ ଯୋଉ ଦଣ୍ଡ ନାଚ ହୁଏ ଦଣ୍ଡ ନାଚ ହୁଏ ଆଉ କଣ ସେଇ ତ ପଣା ସଂକ୍ରାନ୍ତି ବି ହୁଏ ଗାଁରେ ସାହି ଯାତ୍ରା ହୁଏ ସବୁ ସାହି ମାନଙ୍କରେ।
ଭାଜି ଭାତ ଖାଆନ୍ତି ସମସ୍ତେ?
ଭୋଜି ହୁଏ ଏ ଆମ ଘର ପାଖରେ ଲକ୍ଷ୍ମୀ ପୂଜା ହୁଏ ଭୋଜି ହୁଏ। ଲକ୍ଷ୍ମୀ ପୂଜା ହୁଏ ମାନେ ସାହିଟା ଯାକ ପୁରା ପଇସା କଲେକ୍ସନ କରିକି। ଉଁ ଭଡାକାରେ ଟିକେ ପୂଜା କରନ୍ତି ମାଆଙ୍କର। ଲାଷ୍ଟ ଦିନ ଯୋଉଦିନ ପୁର୍ନା ଆହୁତି ଦିଆହୁଏ ସେଦିନ ଭୋଜି ହୁଏ।
ହଁଅ।
ମାଛ ଭଜା ହୋଉଚି।
ହଁ।
ପଖାଳ ଖିଆ ହେଇଚି ନା ନାଇଁ?
ହଁ ହଁ ପଖାଳ ଖିଆ ସଇଲାଣି। ସେ ଖାଇ ପିଇକି ଅଫିସ୍ କଲେ ଆମେ ଆଉ ରୋଷେଇ ଆଉ ଆରମ୍ଭ ଦିପହର ରୋଷେଇ ଆରମ୍ଭ ଆଉ।
ରୋଷେଇ ଏନୁ ଆରମ୍ଭ ନାହିଁ।
ହୁଁ।
ଉଁ ହୁଁ।
ଆଉ ଭାଇନା ଡ୍ୟୁଟି ଗଲେଣି? ମୁଁ କହିଲି ଭାଇନା ଡ୍ୟୁଟି ଗଲେଣି?
ଉଁ ଭାଇନା ଗଲେଣି।
ଆଉ ପୁଅ?
ପୁଅ ସ୍କୁଲୁ।
ହୁଁ କେତେବେଳେ ଆସିବେ।
ସିଏ ଆସୁ ଆସୁ ସାଢ଼େ ଗୋଟେ। ସାଢେ ଗୋଟେ ଦିଇଟା ଦିଇଟା ପାଖାପାଖି ହେଇ ଯାଉଚି। ଆମେ ଯାଇକି ଆଣିକି ଆସିଲା ବେଳକୁ ଉ ଦିଇଟା ହେଇଯାଉଚି ସେ ଘରେ ପହଞ୍ଚିଲା ବେଳକୁ ଦିଟା ହେଇଯାଉଚି ଟିଫିନ୍‌ ନେଇକି ଯାଉଚି ଆଉ।
ଆଜି ଟିଫନରେ କଣ ଦେଇଚ?
ଆଜି ରୁଟି କି ରୁଟିକୁୁ ଉଁ ଆଳୁ ଝୋଳ। ନାଇଁ ପରଟା ନେଇଚି। ସେ ରୁଟି ମସଲା ତରକାରୀ ହେଲେ ରୁଟି ଖାଇବ। ନହନ ଚିକେନ ହେଲେ ଖାଇବ। ଆଉ ଭଜା ହେଲେ ଟିକେ ଖାଇବ। ଆଳୁ କଖାରୁ ବୁଟ ଡାଲି ହେଲେ ଖାଇବ। ରୁଟିକୁ ସେ ଏତେ ପସନ୍ଦ କରୁନି କିନ୍ତୁ ରୁଟିଟା ଦେହ ପାଇଁ ଭଲ ଖାଇଲେ ତାର ଖାଲି ଛଣା ଛଣି ପୁରୀ, ପରଟା ଏଇଗୁଡ଼ା। ଆଉ ଯାତ୍ରା ସିଆଡେ ଏନୁ ଆସିଲାନି କଣ ଯାତ୍ରା? ଜୁ
ଆମ ଗାଁରେ ଏନାକେ କଣ ଗୁଣ୍ଡିଚା ବାହୁଡା ଯାତ୍ରା ରଥଯାତ୍ରା।
ହୁଁ ରଥଯାତ୍ରା। ରଥଯାତ୍ରା ହୁଏ ସେପଟେ ନାଇଁ?
ହଁ ଆମ ଗାଁରେ ହୋଉଚି।
ସାଇଟି ରଥଯାତ୍ରା। ଟିକେ ଟେ ରଥଯାତ୍ରା ହୁଏ ସେପଟେ ତାଳମୁଣ୍ଡଳି ହେକା ବି ହୁଏ ନାହିଁ।
ହୁଁ-ହୁଁ।
ସିଆଡେ ବି ଭଲ ରଥଯାତ୍ରା ହୁଏ, କିନ୍ତ ମୁଁ ଦେଖି ଯାଇନି କେବେ।
ନା ମୁଁ ଥରେ ମୁଁ ଥରେ ଯାଇଚି ତିଗିଦିଆ ଥରେ ଯାଇଚି ତାରମଣ୍ଡଳୀ ଥରେ ଯାଇଚି।
ପୁରୀ ଯାଇ ନ କେବେ?
ନାଁ ପୁରୀ ରଥଯାତ୍ରା ମୁଁ କେବେ ଦେଖିଯାଇନି।
ଗଲେ ହଜି ଯି ହଁ ଏତେ ଲୋକ ଯେ।
କେବେ ଯାଇନି। ସ କେତେ ଥର ଭାବିଲିଣି ଯିବି କିନ୍ତୁ କେବେ ସୁଯୋଗ ମିଳିନି ଆଉ।
ଜଗା ଡୋରି ଲାଗିଲେ ଯିବା ଆଉ।
ହୁଁ।
ଡୋରି ନ ଲାଗିଲେ କୁଆଡେ ଯିବ ପୁରୀ। ବାଟରୁୁ ଫେରିି ଆସିବ। ରଥଯାତ୍ରା?
ହୁଁ।
ନାଁ। ହଉଛି ଏଠି ଟାଉନ୍‌ ଉପରେ ହଉଚି।
ବଜାରରେ ହଉଚି।
ହୁଁ।
ହଁ ହଉ ଭାଇନାଙ୍କୁ ଧରିକି ଆସିବ କେବେ ରଥଯାତ୍ରା ଦେଖି।
ରଥଯାତ୍ରା ଦେଖି ହଁ ହଉ ଯିବା ଆଉ।
ହୁଁ ଆମ ଗାଁରେ କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା।
ହଁ ତମ ଗାଁରେ ବଡ ଯାତ୍ରା ନାଇଁ?
ହ ହଁ ସେଇଟା ଆମ ଗାଁରେ ବଡ଼
ସେଟା ପୁରା ଯୋଉ ପୁରା ସେ ପୋଖରୀ ଆଗରୁ ଯେ ପୁରା ସେ ଯାଇକ୍ ବହୁତ ବାଟ ଯାଇ ପୁରା ଲମ୍ବି ଚି ଛୁଆଙ୍କ ଯୋଉ ଚୁଟି ପଡେ
ହଁ ହଁ।
କେତେ ବାଟ ଲମ୍ବିଚି ଯାତ୍ରା ଷ୍ଟାର୍ଟ ହୁଏ ପା ରାତି ଚାରିଟା ରୁ?
ରାତି ତିନିଟା ଦିଟା ତିନିଟାରୁ।
ଦିଟା ତିିନିଟା ରୁ ବହୁତ ଆଡୁ ଲୋକ ଆସ୍
ହୁଁ ବହୁତ ଆଡୁ ଲୋକ ପବଳ ଲୋକ ବି
ପ୍ରବଳ ଲୋକ। ଆମର ଏପଟେ ଅଛି ଏଇ ଗାଁ ରେ ଏଇ ଗାଁ ଶିବ ମନ୍ଦିର।
ହୁଁ।
ତାପରେ ଯିଏ ଯାଚିଥିବ ମାନସିକ କରିଥିବ ଲୋଭିଙ୍ଗ ପକେଇବାକୁ। କଲ ନହେଲେ କିନ୍ତୁ ଫାଷ୍ଟ ଛୁଆଙ୍କର ଫାଷ୍ଟ ଜନ୍ମ ଚୁଟି ଟା ଏଠି ପଡିବ ଗାଁ ରେ ଗାଁ ମନ୍ଦିର
ଆମର ଏଇଠି ଫାଷ୍ଟ ସବୁ ମୁଁ ଯେତିକିଟା ଦେଖିଛି ସେ ଲୋଭିଙ୍କଠି ଅଧିକ ପଡ଼େ।
ଆମର ସେପଟେ ହଁ ସମସ୍ତେ ଫାଷ୍ଟ ଚୁଟିା ଲୋଭି ଘଡି ପଡିବ। ସେପୋଟ ସାଇଡ ହୁଁ ଆମ ସେଇଠୁ ସମସ୍ତେ ମୋର ବି ପଡିଥିଲା ଚୁଟି ମୋର ମନେ ଅଛି।
ହଁ
ଆଉ ଦିପର କେତେଟା ବେଳକୁ ଖାଉଛ?
ଦି ପରେ ଏ ଦିଟା
ଜ ଆସୁଛନ୍ତି ଖାଇବାକୁ
ହଁ ଦିପହରେ ଆସୁଛନ୍ତି।
ଆତି ଖାଇକି ପୁଣିରେଷ୍ଟ-
ହଁ ହଁ ଖାଇକି ସେ ସାଢେ ଗୋଟେ ରୁ ସେଠୁ ବାହାରୁଛନ୍ତି ଏଠି ଦିଟା ଭିତରେ ପହଞ୍ଚୁଛନ୍ତି। ଖାଇ ପିଇକି ଘଣ୍ଟା ରେଷ୍ଟ ତିନିଟା ତିନିଟା ଭିତରେ ଯାଉଛନ୍ତି ଆଉ।
ଯା ହଉ ବଢିଆ। ଘର ପାଖରେ ଥିଲେ ଏଇଟା ଗୋଟେ ପ୍ଲସ ପଏଣ୍ଟ ନାଇଁ।
ହଁ ଭାଇନା ଆସୁଛନ୍ତି ଦି ପହରେ?
ହୁଁ
ଆସୁଛନ୍ତି
କେବେ ଆସନ୍ତି ଖାଆନ୍ତି ଏ ପାଞ୍ଚଟା ବେଳକୁ ଯାଆନ୍ତି।
ଇଁ ଇଏ ଆମର ତିନିଟାରେ ଯାଉଛନ୍ତି। ଭଇନା କେତେବେଳେ ଆସୁଛନ୍ତି?
ସେ ଦିଟା ତିନିଟା।
ନାଇଁ ମାନେ ରାତିରେ।
ରାତିରେ ସାଢେ ସାତଟା ଆଠଟା ଭିତରେ।
ଆ ଇଏ ଆମର ସେଠି ଇଏ ଆମର ସାତଟା ଭିତରେ ଆସିକି ଘରେ ପହଞ୍ଚୁଛନ୍ତି।
ହୁଁ ହୁଁ
ଯାଉଛନ୍ତି କେତେଟାରେ?
ଭାଇ
ହଁ
ଭାଇ ସକାଳ ନଅଟା ଦଶଟା ବେଳକୁ ଯାଉଛନ୍ତି।
ନାହିଁ କଷ୍ଟ ଆଇତରେ ନାଇଁ ଏଇ ଆମର ନୋଟ ନାଇଁ ଇ ନଅଟାରେ ଯାଉଛନ୍ତି। ନଅଟା ନଅଟା ସାଢେ ନଅଟା ଭିତରେ। ନଅଟାରୁ ସାଢ଼େ ନଅଟା ଭିତରେ ଯାଉଛନ୍ତି ଏଇଠି ଦଶଟା ଭିତରେ ପହଞ୍ଚୁଛନ୍ତି ଆଉ।
ହଉ ହଉ ଟିକେ ରଖୁଛି।
ହଁ ରଖ